ହ୍ୟାଲୋ ହୁଁ କୁହ ହୁଁ ଜୟ ଜଗନ୍ନାଥ
ଆଉ କୋଉ କାମରେ ବ୍ୟସ୍ତ ଅଛ?
ନାଇଁ ନାଇଁ ବସିଛି କାହା ସାଙ୍ଗରେ କଥା ହଉଥିଲ ଏଇନା ଲଗେଇଥିଲି ଯୋଉ?
ମୁଁ ମୁଁ ଉଠେଇ ନଥିଲି ମୁଁ ସେପଟ ଘରକୁ ଯାଇଥିଲି କଥା ହଉନଥିଲି
ହୁଁ ଇଁ ଯୋଉ ରଥଯାତ୍ରା ବିଷୟରେ କହିଲ
ରଥଯାତ୍ରା ତ ଆମର ଆଷାଢ ମାସରେ ପଡେ ରଥ ହଁ ମଶା ବର୍ଷା ପାଗ ତ ସେଥିପାଇଁ ମଶା କାମୁଡୁଚି ଆଉ ଆଷାଢ ମାସରେ ପଡେ ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବି କହନ୍ତି - ରଥଯାତ୍ରା ଆମର ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ନେଇକି ଆମର ତିନି ଠାକୁରଙ୍କୁ ନେଇକି ଆମର ର ଯାତ୍ରା କରାଯାଏ, ସେଥିରେ ବହୁତ କୋଟି କୋ କୋଟି ଲୋକ ଠାକୁର ଆସନ୍ତି କୋଟି କୋଟି ଲୋକ ଦର୍ଶନ କରିବା ପାଇଁ ଠାକୁର ତାଙ୍କ ମାନେ ତାଙ୍କ ନିଜ ଜାଗା ଅଛି ଛାଡିକି ଆସନ୍ତି ବଡ ଦାଣ୍ଡକୁ ଭକ୍ତମାନଙ୍କୁ ଦର୍ଶନ କରିବା ପାଇଁ ହୁଁ ଉଁ ଆଉ ଜଗନ୍ନାଥଙ୍କର ରଥଯାତ୍ରା ବେଳେ ବି ବିଭିନ୍ନ ରକମର ଏ ସ୍ଵାଦ ଭୋଗ ଲଗାଯାଏ ତାଙ୍କ ପାଖେରେ ଜଗନ୍ନାଥ ପୋଡ ପିଠା ଖାଇବା ବି ବହୁତ ଭଲ ପାଆନ୍ତି - ଜଗନ୍ନାଥଙ୍କ କଥା କଣ କହିବି ପ୍ରଭୁଙ୍କ ଜଗନ୍ନାଥ ତ ହଉଚନ୍ତି ଆମର
ହୁଁ ହୁଁ
ହୁଁ
ଷାଠିଏ ପଉଟି ତ - ପାଇଲେ ତା ଅନେ ହଁ କହି ହାତୁରୁ ଛାଡି଼ଗଲି। ଜଗନ୍ନାଥଙ୍କର ଦେଖିଚ ଯୋଉ ତାଙ୍କ ମାନେ ଯୋଉଟା ଆମେ ମହାପ୍ରସାଦ ନିର୍ମାଲ୍ୟ କହୁଚେ।
ହଁ।
ନିର୍ମାଲ୍ୟ ଦେଖିଚ?
ସେଇଟା ଶୁଖିଗଲା ପରେ ନିର୍ମାଲ୍ୟ ହୁଏ।
ସେଟା ଶୁଖିଗଲା ବଳେ ସେଇଟା ନିର୍ମାଲ୍ୟ ହୁଏ।
ହଁ ଏଟାକୁ
ଅ
ତେଗି
ହଁ ଆଉ ଉଁ ସେଇଟାକୁ ଶୁଖିଗଲା ଆମର ପଣ୍ଡାମାନେ ତାକୁ ବିକ୍ରି କରନ୍ତି ସବୁ। ପୁଟୁଳାରେ।
ହୁଁ।
ଆଉ ରଥରେ ଆମର ତ ମାନେ ରଥ ଉ ପୁରକୁ ବି ଲୋକମାନେ ଚଢ଼ି ଯାଇକିରି ଯୋଉ ଢଗଢମାଣିରେ ଗୀତ ବୋଲନ୍ତି।
ହଁ।
ଯୋଉ ରଥ ଓପରେ ଚଢ଼ି ଯୋଉ ଢଗ ପକାନ୍ତି ଟିକେ କଇଲ।
ଯେ ଜାଣିନେଇ ନାଁ।
ହୁଁ ଅ କେତେ ପ୍ରକାର କେତେ ଅଶିକ୍ଷିତ କଥାରେ ବି ଜଗନ୍ନା ଥଙ୍କୁ ଗାଳି ଦେଲେ ତାଙ୍କୁ ଭଲ ଲାଗେ। ତାଙ୍କୁ ଯେତେ ଶୋଦିବେ ଠାକୁର ସେମାନେ ଶୁଣନ୍ତି ତାଙ୍କୁ ଭାରି ଭଲ ଲାଗେ। ଶୋଦା ଗାଳି ଶୋଦା ଇଆ ଠାକୁର ଯଦିଓ ପ୍ରଭୁ ଜଗନ୍ନାଥ ସିଏ।
ହଁ।
ଆଉ ଉଁ
ଆଉ ଜଗନ୍ନାଥଙ୍କ ହାତରେ ସୁଭଦ୍ରା ରାକ୍ଷୀ ବି ବାନ୍ଧନ୍ତି ଜଗନ୍ନାଥ ବଳଭଦ୍ର ହା
ରାକ୍ଷୀ ବାନ୍ଧନ୍ତି। ଆଉ ଜଗନ୍ନାଥ ଯିବେ ନଅ ପାଇଁ ସେଠି ରହିବେ ମାଉସୀ ତି ମା ମନ୍ଦିର କତିରେ ସେଠି ମା ହଁ। ତାଙ୍କ ମାଉସୀ ଘର ସେଠି ସିଏ ମାଉସୀ କେତେ ପ୍ରକାରର ଖାଦ୍ୟ ପ୍ରସ୍ତୁତୁ କରିଦେବେ। ମାନେ ଖାଇବେ ଖାଇ ପିଇକି ସୋଉଠୁ ଫେରେ ନଅ ଦିନର ଯାତ୍ରା ପରେ ଫେରେ ଘରୁକୁ ବିଜେ କରିବେ ଶ୍ରୀମନ୍ଦିରକୁ ଆଉ।
ହଁ। ମାଉସୀ ମା ଘରୁକୁ ଗଲେ ପୋଡ଼ପିଠା ବି ଖାଆନ୍ତି।
ପୋଡ଼ପିଠା ଖାଇବେ ସବୁଠୁ ଉଁ
ସେ ଯୋଉ ପୋଡ଼ପିଠାଟା ଖାଆନ୍ତି ହେଟା କେମିତି ତିଆରି ହୁଏ?
ପୋଡ଼ପିଠାଟା ଅଁ ପୋଡ଼ପିଠା ଆମର ଚାଉଳ ଭେଦା ଯାଇକିରି ସେଟା ପାଣିରେ ଗଁ ବାଟିଲେ ହବ ଚୁନା କୁଟିଲେ ବି ହବ। ଏ ଚୁନାଟାକୁ ହଟୁ ଚୁଲିରେ ଆମେ ହାଣ୍ଡି ବସେଇ ଗୁଡ଼ ସେଥିରେ ଲୁଣ, ତେଜପତ୍ର, ଅଦା, କପୁର ମରିଚ, ଗୁଜୁରାତି ସବୁ ପକେଇ ଆମେ ଯନ୍ତାଣ କରିବା। ସେଷୁ ରୁ ସେ ଚୁନା ଯୋଉ କୁଟିକି ରଖିଥିବା ତା ଧେରେ ପକେଇ ଜନ୍ତିବା। ଜନ୍ତି ସାରିଲା ପରେ ଣୀ ହେଇଗଲା ପରେ ଆମେ ଚୁଲିରେ ଗୋଟେ କାଂଶି ବସେଇକିରି ତା ତଳେ ଘିଅ ପତ୍ର ଦେଇ ଘିଅ ମାରିବା। ଘିଅ ମାରିଲା ପରେ ସେ ଜନ୍ତୁ କାତି କୁତି କି ଥୋଇବା ତାପରେ ପତ୍ର ଘୁଡ଼େଇବା। ତା ଉପେରେ ସେଇଠୁ ଆମେ ନିଆ ନଦା ହବ ନଦା ହେଲା ପରେ ସେଉଟୁ ଭଲ କି ନିଆଁ ଦିଆହବ ଉପରେ ହଉଠୁ ତାଧିଅରେ ନଡିଆ ପାତି ବି ଭଲ କି ଦିଆହଇଥିବ। କାଜୁ ନଡିଆ ପାତି ସଉଠୁ ସୌଟୁ । ସଉଟୁ ଭୁଲି ଗଲା ଆଉୁ ସୁସାଦୁ ଖାଦ୍ୟ ଆଉ ଇଏ ବୋଧେ ଫୋନ୍ କରିଛନ୍ତି? ଆମେ କଥା ହେବା। । କରନ୍ତୁ ଆମେ ଆମର ବାର୍ତ୍ତା ଜାରି ରଖିବା।
ହୁଁ।
ଉଁ ହୁଁ ଆମର ଜଗନ୍ନାଥଙ୍କର ଜଉ ଫେଣି ଟା ଯୋଉ ଆସିଛି ସେ କେତେ ମାନେ ବଢିଆ ଲାଗୁଛି। ଖାଇଛ ନା ହଁ।
ହଁ ଖାଇଛି।
ଖାଇଛ ଆମେ ଜଗନ୍ନାଥଙ୍କ ପାଖକୁ ଲେ ପାଟପୁଲି ଆଣୁ ସେ ଜଉ ହାତରେ ବାନ୍ଧିବାକୁ। କଡ଼ା ଆଣୁ ମାଳି ଆଣୁ ମାନେ ଜି
ମଡା ତାପରେ ଯୋଉ କ ତାଙ୍କ ମନ୍ଦିରରେ ଯୋଉ ଲାଗି ଥାଏ ଏ ଯୋଉ ନେତ ସେଇଟା ବି କିଣିକି ଆଣୁ।
କିଣିକି ଆଣିକି ଘରେ ବାନ୍ଧି
ଲଗେଇ ଆ ପାଇଁ।
ଘରର ଉନ୍ନତି ହୁଏ ଘରରେ କାହାର ଦୃଷ୍ଟି ପଡେ ନାହିଁ। ଆଉ ଆଉ ଜଗନ୍ନାଥ ଉ ଜଗନ୍ନାଥଙ୍କ ଶ୍ୱଶୁର କିଏ ହେବେ କହିଲ?
ଉ ସମୁଦ୍ର। ସମୁଦ୍ର ନାଁ ଗୋଟେ ଅ ଛି କଣ? ହଁ ମନେ ପଡୁନି ହଁ ସମୁଦ୍ର ଲକ୍ଷ୍ମୀଙ୍କ ବାପା।
ଜଗନ୍ନାଥଙ୍କ ସ୍ତ୍ରୀ କିଏ ହେବେ?
ଲକ୍ଷ୍ମୀ।
ଲକ୍ଷ୍ମୀ। ସେ ଜଗନ୍ନାଥ ଯୋଉ ବଳଭଦ୍ର ମା ସୁଭଦ୍ରା ଜଗନ୍ନାଥ ଲକ୍ଷ୍ମୀ ଉପରେ କାହିଁକି ରାଗିଥିଲେ?
କିଏ ରାଗିଥିଲେ?
କିଏ ରହିଥିଲେ? ଜଗନ୍ନାଥ ବଳଭଦ୍ର କାହିଁକି ରାଗିକି ଲକ୍ଷ୍ମୀ ଘରୁ ବାହାର କରିଦେଇଥିଲେ?
ଉଁ ଲକ୍ଷ୍ମୀ ଗୋଟେ ଶବରୀ ଘରେ ଖାଇ ଦେଇେଥିଲେ ବୋଲି ଶବରୀ ଘରକୁ ଯାଇଥିଲେ ବୋଲି
ଘରେ।
ହଁ କାଙ୍ଗାଳ ଘରେ ଖାଇ ଦେଇଥିଲେ ବୋଲି ହଁ ଚାଣ୍ଡାଳିୁଣୀ ଘରେ ଖାଇ ଦେଇଥିଲେ ଥିଲେ ବୋଲି
ତାକୁ ଦେଇଥିଲେ, ତାଙ୍କୁ ବହୁତୁ ଲକ୍ଷେ ଟଙ୍କାର ବୁଲେଟ।
ରାଗିକି ତାଙ୍କ ସବୁ ଅଳଙ୍କାର ଖୋଲିକି ରଖିଦେଇକି ପଳେଇ ଯାଇଥିଲେ।
ତାପରେ ଲକ୍ଷ୍ମୀ ଯେମିତି ପଳେଇ ଗଲେ, ଜଗନ୍ନାଥ ବଳଭଦ୍ର ଲକ୍ଷ୍ମୀ ଛଡ଼ା ହେଇଗଲେ।
ଲକ୍ଷ୍ମୀ ଛଡ଼ା ହେଇଗଲେ।
କିଛି ଖାଇଆକୁ ବି ମିଳି ନଥିଲା। ତାଙ୍କୁ ଶୋଇଆକୁ କୁ ବି ଯୋଉ ଖଟ ରେ ଶୋଇଥିଲେ, ସେ ଦଉଡ଼ା ଖଟ ହେଇଗଲା।
ସବୁ ନେଇଗଲେ ଛଡ଼େଇକି, କାଙ୍ଗାଳ କରିଦେଲେ। ପ୍ରଭୁ ଜଗନ୍ନାଥଙ୍କୁ କାଙ୍ଗାଳ କରିଦେଲେ। ଶେଷକୁ ସେଇଠୁ ଫେରେ ତାଙ୍କରି ପାଦ ତଳକୁ ଆସିଲେ। ଲକ୍ଷ୍ମୀଙ୍କ ମାନେ ଯାହା ଚାହୁଁଛନ୍ତି, ସେଇଥିରେ ରାଜି ହେଲେ। ତାପରେ ଆସିକି ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରକୁ ନେଇ ଫେରଇକି ନେଲେ।
ହଁ, ଯେତେବେଳେ ଲକ୍ଷ୍ମୀ ପଳେଇ ଯାଇଥିଲେ, ସେ ଘର ଘର ବୁଲି ଖାଉଥିଲେ।
ତମେ କଣ ହାଇ ମାଇଲଣି ଶୋଇବ କି, ଏତେ ବେଳାବେଳି?
ନା, ନା।
ତମକୁ ନିଦ ମାଡ଼ିଲା କି? ମୁଁ ବର୍ତ୍ତମାନ ରୁଟି କରିବି।
ପଡ଼ିଗଲା, ଆଇଲୁ ଉଠେଇବୁ?
ଯାଇଁଲ। ମୁଁ ବର୍ତ୍ତମାନ ରୁଟି କରିବି, ରୁଟି କରିବି। ହେଲା, ହାଲୋ। ମୁଁ ବର୍ତ୍ତମାନ ରୁଟି କରିବି, ତାପରେ ଆମେ ଫେର କଥା ହେବା। ଆଉ, ଆଉ ଆମର ଟାଇମ୍ ତ ହେଇନି, ଆଉ ଟିକେ କଥା ହେଇଯିବା।
ହଁ, ଆମେ ଆଜି, ଶୁଣ, ଆଜି ଆମେ ନ ସାଢ଼େ ନଅଟା ଖଣ୍ଡେ ରାତି ଯାକେ କଥା ହେବା। ହେଲା, ସାଢ଼େ ନଅଟା କି ଦଶଟା ରାତି ଯାକେଁ ବି କଥା ହେବା।
ଖାଲି ରୁଟି ଟା କରିଦେଇ, କଥା ହେବି ଏଇନା।
ହୁଁ, ମାନେ ଦଶଟା ରାତି ଯାକେଁ ବି କଥା ହବା। ହୁଁ।
ଆଉ।
ହଁ, ଆଉ-ଉ-ଉ ସେଇଥିପାଇଁ ହୁଁ, ଜଗନ୍ନାଥ ଯୋଉ ତେଳେ ମାନେ ଲକ୍ଷ୍ମୀ ଛଡ଼ା ହେଇଯାଇଥିଲେ, ସେତେବେଳେ
ହୁଁ।
ଘର
ବୁଲିକି ଯୋଉ ମାଗିକି ଖାଉଥିଲେ
ହୁଁ।
ତାଙ୍କ ସେ ଖା
ହଁ।
ହୁଁ।
ଯେମିତି ଲକ୍ଷ୍ମୀ ଆଇଲେ, ସେ ସେଠୁ ରାନ୍ଧିକି ଦେଲେ।
ସେ ତ ରାନ୍ଧିକି ଦେଲେ ଷାଠିଏ ପଉଠି ଆଉ। ହଁ। ଲକ୍ଷ୍ମୀ ତାଙ୍କୁ ମାନେ କୋଉ
ତାଙ୍କ ପାଖେ ରନ୍ଧା ଯାଇଥିବା ଓଗ ହଉଚି ଷାଠିଏ ପଉଟି।
ହଁ।
ହୁଁ ଆଉ ତାଙ୍କ ଭ ଗକୁ ତ ଅବଢ଼ା ବି କୁହାଯାଏ ଅବଢ଼ା ଆମେ ଖାଉ। ପୁରୀ ଗଲେ ହୁଁ ମହାପ୍ରସାଦ।
ମହାପ୍ରସାଦ ଉଁ ହୁଁ ଉଁ। ଜଗନ୍ନାଥଙ୍କର ଫୁଲ ଉଦ୍ୟାନ ଅଛି ଯା ଦେଖିଚ?
କଣ?
ତାଙ୍କର ଓଟା ଫୁଲ ବଗିଚା ଅଛି।
ହଁ।
ହଁ ସେଇଠୁ ତାଙ୍କ ପାଇଁକା ଫୁଲ ତୋଳାଯାଏ।
ହଁ ରଖୁଚି ହେଇଗଲା।
ହଉ ହଉ ମୁଁ ଯାଉଚି ରୁଟି କରିବି ହଁ।
ହଁ।